ଚି।
କିଛି ନାହିଁ ଘରେ ବସିଛୁ ଆଉ।
ଓହୋ ଖାଇ ସାଇଲେଣୀ।
ହଁ ସକାଳେ ଖିଆଇଥିଲା।
କଣ ଖାଇଥିଲେ?
ତାଥିଲା ରୁଟି ଆଉ ଭଜା।
ସକାଳ ରୁଟି
ଆ ବର୍ଷା ପାଗ କୁ ଦେହଟା ଭଲ ଲାଗୁନି।
ହଉ ଗରମ ଭାତ ଆଉ ଡାଲମା ଖାଇଛି ଆଉ।
ଆଚ୍ଛା।
ରାତିରେ ରୁଟି, ଆମେ ସବୁବେଳେ ରାତିରେ ରୁଟି ଖାଉ।
ଓହୋ।
ଆଉ ଆଗକୁ ରୁ ତ ଆଉ
ଦେହଟା ଭଲ ନାହିଁ ସେ ଯୋଉ ସକାଳୁ ଟିକେ ରୁଟି ଖାଇଦୋଉଚି।
ଆଉ ମୋ ଦେହଟା ଭଲ ନାହି ଥଣ୍ଡା ହେଇଯାଇଚି।
ଆଚ୍ଛା।
ଆଉ ଅଳ୍ପ ଦିନି ରହିଲା ରଥଯାତ୍ରା।
ହୁଁ।
ମାଲିକେ ରେଡି ତ।
ହୁଁ ରେଡି।
ଆଉ ପ୍ରୋଗ୍ରାମ କୁଆଡେ ରଥଯାତ୍ରା ରେ?
ରଥଯାତ୍ରା ରେ ତ ଏଇପାଳି ଯାଇ ହେବନି କୁଆଡ଼େ। ମୋର ଟିକେ କାମ ପଡ଼ିଯାଉଛି, କଲେଜରେ ତ।
କଣ କରୁଛନ୍ତିଛନ୍ତିି, ଏବେ?
ଏବେ ଚାଲିଛି। କଲେଜରେ ଟିକେ ପାଠ ପଢା।
ହ ହ।
ହୁଁ, ଆପଣ କଣ କରୁଛନ୍ତି?
ଶୋଇଛି ଆଉ କରିବି?
ହୁଁ।
ରଥ ଯାତ୍ରା ରେ ତ ଆମେ ସବୁ ସାଙ୍ଗ ମାନେ ଭାବିଛୁ। ହଁ ପୁରୀ ଯାଇଥିଲୁ ମାସେରେ, ଆର ମାସରେ ଏଇ ରଥଯାତ୍ରକୁ ବି ପୁରୀ ଯିବୁ।
ଆଚ୍ଛା।
ପୁରୀ ଯିବୁ ଫାଷ୍ଟ ଯିବୁ। ହୋଟେଲ ଫୋଟେଲ ରେ ଲୋକକୁ ଦେଇକି ରହିବୁ। ତାପରେ ସମୁଦ୍ର କୂଳାଟେ ସକାଳୁ ଯାଇକି ଏଠି ଲହଡି ଭାଙ୍ଗିକି। ଆସିବୁ ଜଗନ୍ନାଥଙ୍କୁ ଦର୍ଶନ କରିକି। ରଥ ଟାଣିକି ପୁଣି ରୁମ୍ କୁ ଆସିବ ହାରି। ରାତିରେ ସି ବି ଜି ବୁଲାବୁଲି କରିବୁ ରାତିରେ। ତା ପରଦିନ କୋଣାର୍କ ବାହାରିବୁ, ଆଉ। ତାପର ଦିନ କୋଣାର୍କ ବାହାରିବୁ। କୋଣାର୍କରେ ବୁଲୁ କୋଣାର୍କରେ ଟି ଟିକେଟ ଅଛି, କୋଣାର୍କରେ ଟିକେଟ କରି ଯିବାକୁ ପଡିବ। ଷାଠିଏ ଟଙ୍କା ପୁଅ ମାନେ, ଇଣ୍ଡିଆନ୍ ଷାଠିଏ ଟଙ୍କା। ନନ୍ ଇଣ୍ଡିଆନ ଦୁଇଶହ ଟଙ୍କା। ହଁ। କରିକି ଗଲୁ ତାପରେ ଯିବୁ ତାପରେ ଆସିକି, ପୁଣି ରୁମ ନବୁ ସେଇଠି କୋଣାର୍କ ପାଖରେ। ତାପରେ ଚାରିଆଡେ ଜାଗା ବୁଲାବୁଲି କରିବୁ ଡେସ ପତର ଫୁଣି ଆସିକି। ଭୁବନେଶ୍ୱରରେ, ଆମର ୱାଣ୍ଡେଲା ୱାଟର ପାର୍କ ଅଛି ଜାଣିଛ?
ହ୍ୟାଲୋ।
କହିଲି ଭୁବନେଶ୍ଵରରେ ଆମର ୱାଣ୍ଡଲା ୱାଟର ପାର୍କ ଅଛି ଜାଣିଛ? ଜାଣିଛନ୍ତି? ହ୍ୟାଲୋ। ହ୍ୟାଲୋ। ହ
ହ୍ୟାଲୋ।
ହଁ, ଶୁଭିଲା।
ହାଲୋ। ଆରେ ଶୁଭୁଛିନା